ହଁ ସାର୍ ନମସ୍କାର୍। ହ୍ୟାଲୋ! ହଁ ସାର୍ ନମସ୍କାର୍। ହ୍ୟାଲୋ! ହଁ ଯଏ ଜଗନ୍ନାଥ ଯାଏ ଜଗନ୍ନାଥ।
ଆଉ କଣ ଚାଲିଛିରୁ ଆପ୍ ଆପଣ ପରେ
ହଁ ଭଲ ଆଉ ଭଲ। ଆପଣଙ୍କ ସିଆଡ଼େ କଣ ଚାଲିଚି? ଭଲ
ଆମ ଏଠି ତ ଭଲ ଧାନ, ଫାନ କାମ ଚଳିବ ଏବେ। ଆଉ ଦଳି, ଫଳି ପଇଲାଣି ଆଉ।
ଓହୋ ଆଉ କଣ ଖାଇବା, ପିଇବା ସଇଲାଣି? ଖାଇଏପ୍‌।
ନାଇଁ, ଖାଇବା, ପିଇବା ତ ହେଇନି। ହେଇନି।
ଓହୋ ହଉ ହଉ। ଆଉ କଣ, ଦେହପା ଭଲ ଅଛି? ମୁଁ ଏବେ ପଢ଼ାପଢ଼ି ଚାଲିଚି ଆଉ। ହଁ ଆପଣ କଣ, କରୁଚନ୍ତି ଏବେ? ଆପଣ କଣ କରୁଚନ୍ତି ଏବେ?
ହ୍ୟାଲୋ ହଁ କୁଅନ୍ତୁ।
ହ୍ୟାଲୋ
ହୁଁ କୁଅନ୍ତୁ କହୁନାହାନ୍ତି? ହ୍ୟାଲୋ!
କୁଅନ୍ତୁ
କୁଅନ୍ତୁ, ଆଉ ଆପଣ କଣ କରୁଚନ୍ତି ଏବେ?
ହୁଁ। ହୁଁ।
ହଁ କୁଅନ୍ତୁ।
ହ୍ୟାଲୋ, ମୁଁ ଆଜ୍ଞା ମା, ଗାଥାନାରେ ଆଇଆଇସି ଅଛି।
ହଁ ଆପଣଙ୍କ ସିଆଡ଼େ ବର୍ଷା ହଉଚି କି?
ବର୍ଷା ତ ହଁ ଆଜି ଦିନ ମାନ ହେଇଚି। ଆପଣ ଏରିଆ ରେ କେତେ କଣ ବର୍ଷା କଣ ଅଚି?
ମୋର ଆଡ଼େ ସେମତି ଅଳ୍ପ କିଛି ସମୟ ହେଇଚି ଆଉ।
ଆଉ ଆପଣ ଆପଣଙ୍କ ଏଇଡ଼େ ପାର୍କ୍ ଫାର୍କ୍ କୋଉଁଠି ଅଛି? ହଁ ବର୍ଷା ତ ନିହାତି ହବ।
ଧୁନିଆ ପାହାଡ଼ ପ ଅଛି।
ପାହାଡ଼ ପର୍ବତ ଆପଣ ଅଛନ୍ତି ତାହେଲେ ଆପଣ ତାହେଲେ ଆପଣମାନେ ପଢ଼ୁଛନ୍ତି?
ହଁ, ମୋର ଏବେ ଟିକେ ପଢ଼ାପଢ଼ି ଚାଲିଚି ଆଉ।
ଆପଣତ ଝାରସୁଗୁଡ଼ା ଜାଇଥିଲେ। ଆଣଙ୍କର କଣ ଅସୁବିଧା ହେଲା? ଆପଣ ପଳେଇ ଆସିଲେ କଣ ପାଇଁ?
ସେଠି ଖାଲି ଟିକେ ମାହୋଲ ଟା ଭଲ ନାହିଁ ଆଉ।
ଆଚ୍ଛା ଆଚ୍ଛା ସେଠି ମାନେ ଚାଲିଚଳଣି ଏ ପାଣି ଫାଣି ମାନେ ଟିକେ ଖରାପ
ହଁ।
ଆଚ୍ଛା ଆଛା ଆଉ ଆଉ କଣ କୁହନ୍ତୁ? ଆଚ୍ଛା ଆଚ୍ଛା ପୁରା ଡୋ ଧୂଳି ଧୁ ହଁ ହଁ। ଏମିତି କଥା ସବୁ ତାହେଲେ ଆପଣ ତାହେଲେ ହଁ ଆପଣ କେତେ ଦିନ ରହିଲେ ସେଠି ଝାରସୁଗୁଡା ରେ?
ସେଠି ନାଇଁ ଦିବର୍ଷ ନୁହେଁ ଏ ସାତ ଆଠ ଦିନ ରହି ପଳେଇ ଆଇଛି।
ଆଚ୍ଛା ସାତ ଆଠ ଦିନ ପଳେଇଲେ ତାହଲେ ତାହେଲେ ଆପଣ ଝାରୁସୁଗୁଡାରୁ ପଳେଇ ଆସିଥିଲେ।
ଆଜ୍ଞା।
ଏବେ ତାହେଲେ ଆପଣ ଘରେ ଅଛନ୍ତି?
ଆଜ୍ଞା ଘରେ ଅଛି।
ଆପଣ ଯୋଉ ସାଙ୍ଗମାନେ ସବୁ କଣ କରୁଛନ୍ତି?
ସାଙ୍ଗ ମାନେ ଜଣେ ଦି ଜଣ ଏନସି ସି କରିଛନ୍ତି ଆଉ।
ଆପଣ ରଜରେ କୁଆଡେ କୁଆଡେ ବୁଲୁଥିଲେ ଏ ବର୍ଷ?
ରଜରେ ଆମର ୟାଡେ ଅଛି ଉଦୟଗିରି, ରତ୍ନଗିରି। ଆଉ ହୁଁ ନେମାଳ। ଆମର ଏଠି ଅଛି ଗୋଟେ ମିନି କେଦାରନାଥ।
ଆଜ୍ଞା ଆଜ୍ଞା ମିନି କେଦାରନାଥଏପଟେ କପଷ୍ଟିକ୍ ବାରଙ୍ଗ। ଆଜ୍ଞା ଆଜ୍ଞା ଆପଣ ରଜରେ ଏବର୍ଷ ଡ୍ରେସ୍ କେହିହଳ କରିଥିଲେ?
ଡ୍ରେସ୍ ପାଞ୍ଚ ହଳ।
ପାଞ୍ଚ ହଳ ଡ୍ରେସ କରିଥିଲେ ତିନି ଦିନି ରଜ ରେ ଆପଣ ପାଞ୍ଚ ହଳ ଡ୍ରେସ୍ କରିଥିଲେ? ତ ଆପଣଙ୍କ ପାଖରେ ବହୁତ ପଇସା ଆପଣଙ୍କ ପାଖରେ?
ପଇସା କଣ କ ନାଇବ ପିନ୍ଧିବ ନା ଆଉ ଦେଖିବେ ଲୋକ।
ଆପଣଙ୍କ ନଈରେ ମାଛ କେତେ କଣ ଏ ମାନ ଧରିଛନ୍ତି
ମାଛ କୁହନି ମାଛ ପ୍ରବଳ।
ପ୍ରବଳ ମାଛ ଆମକୁ ମାଛ ଟିକେ ଆମ ଦିଟା ଦଉନ ଆପଣ ଆଡେ ତ ନଦୀ ଅଛି ଆପଣ ମାଛ ଫାଛ ଖାଉଛନ୍ତି ଦେ
ମୁଁ ସେଇ କଥା କହୁଛି ଆସନ୍ତୁ କେବେ ନେଇକି ଯିବେ ମାଛ।
ଆଚ୍ଛା ଆପଣ ଆଡେ ମାଛ ପ୍ରବଳ ତାହାଲେ ଆପଣଙ୍କ ନଦୀରେ?
ଆଜ୍ଞା ଆଜ୍ଞା।
ଆପଣ ଆଉ ଆପଣ ଗୋଟେ କଣ କହୁଥିଲେ ଯୋଉ ସେ ବିଜନେସ୍ ସରି ଯୋଉ ବେପାର ବିଷୟରେ କହୁଥିଲେ କଣ? ବେପାର କଣ ଭଲ ଲାଭ ହେଲା ଆପଣଙ୍କର ଯୋଉ ପରିବା ଫରିବା ନଉଥିଲେ?
ହଁ ଭଲ ଲାଭ ଅଛି।
ଆଛା ଆପଣ କେଇ ଭାଇ?
ମୁଁ ଗୋଟେ ଭାଇ ଆଉ ଜଣେ ସାନ ଭଉଣୀ ଅଛି ଆଉ। ଏଇ ବାପାଙ୍କର ଏମିତି ଦେହ ଖରାପ ଥିଲା ଏବେ ଘରେ ବଇ ଛନ୍ତି ଆଉ ଆପଣଙ୍କ ବା ବାପା କଣ କରନ୍ତି?
ବାପା ତ ଅଛନ୍ତି ବଡ ଘୁମୁରି ପଞ୍ଚାୟତରେ ଆରଆଇ ଅଛନ୍ତି।
ଓହୋ।
ଆଁ।
ଆଉ ଆଉ ତମ ବୋଉ କଣ କରନ୍ତି?
ବୋଉ ଘରେ ରୋଷେଇ କରେ ବଡ ଭାଇ ଅଛନ୍ତି ତହସିଲଦାର୍ ରେ।
ଓହୋ।
ଆଉ ଆଉ ଶୁଣୁଚୁ ତମ ଅ ଥିଲେ ଜଣେ ଭାଇ ଜଣ ଭାଇ ସେ କୁଆଡେ ଗଲେ?
ସେ କୁଆଡେ ବାହାରକୁ ପଳେଇଲେକି ହାଇଦ୍ରାବାଦ ଫାଇଦ୍ରାବାଦ।
ସିଏ ଆ ନାଁଇ ନାଁ ସିଏ ଅଛନ୍ତି ଏକା ଜାଗାରେ କାମ କରୁଛନ୍ତି ଆଉ ଆଇଟି ସେକ୍ଟର ରେ ଅଛନ୍ତି।
ଆଇଟି ସେକ୍ଟର ରେ।
ହୁଁ।
କହୁଥିଲେ କଣ ଅଛନ୍ତି ନା କଣ।
ନାହିଁ ସେ ଆଇସି ଆଇଟି ସେକ୍ଟରରେ ଅଛନ୍ତି ଆଉ।
ଆଇଟି ସେଣ୍ଟର ତାଙ୍କ ନାଁ କଣ ବାବୁନି ନା କଣ? ତାଙ୍କ ନାଁ ବାବୁନି?
ହଁ ତାଙ୍କ ନାଁ ବାବୁନି। ତାଙ୍କ ନାଁ ଚନ୍ଦନ କୁମାର ସେଠି।
ଆଛା, ଚନ୍ଦନ ସେଠୀ ଆଚ୍ଛା ଆଛା। ତାହେଲେ ଆପଣଙ୍କର ସବୁ ଚିହ୍ନା ପରିଚୟ ସବୁ। ଆପଣ ଗାଁକୁ ଆଜି ଗୋଟେ ଦମକଳ ଆସିଥିଲା କଣ ହେଇଥିଲା କୋଉଠି?
ଏ ସିଏ ଗୋଟେ ଷଣ୍ଢ ପଶି ଯାଇଥିଲା ତ ବାହାରି ପାରୁ ନଥିଲା ସେଥିପାଇଁ। ଏଇ ଆମ ଘର ସାଇଡ ରେ ଗୋଟେ ଅଛି ଗଳି ବାଗିଆ ସେଇଠି ପଶି ଯାଇଥିଲା ବାହାରି ପାରୁ ନଥିଲା ସେଇ ଯୋଉ ଆଇ ଆସିଥିଲା ବାହାର କରିଆକୁ ଆଉ ହଁ ବାହାର କଲେ ଆଉ
ଆଚ୍ଛା, ଆଚ୍ଛା ତାହେଲେ ତାହେଲେ ତମର ସବୁ ଭଲ ସବୁ ଚାଲିଚି ଆଉ। ଆପଣଙ୍କର ପଢାପଢି ସରିନି ଆପଣ ଏବେ ପାଠ ପଢା ସାରିଲା ପରେ କଣ ଜବ୍ କରିବେ?
ପାଠ ପଢା ଟା ସଇଲେ କଣ ଦେଖିବା ଆଉ କରିବା କଣ ଆଉ ଅଛି ତ ପଡିଚି ଆଉ।
ଆପଣ ଫସଲ ଫସଲ କଣ କରନ୍ତି ଧାନ ଫାନ ମୁଗ ଫୁଗ?
ନାଇ କୋଳଥ ଫୋଳଥ ଲଗଉ ଧାନ
କୋଳଥ ଲଗାନ୍ତିନି ଆଜ୍ଞା ସେଇଟା କୋଳଥ ବୁଣନ୍ତି।
ସେଇ ବୁଣା ହୁଏ ତ ବୁଣା ହୁଅ।
ହଁ ବୁଣନ୍ତି ତାହେଲେ କୋଳଥ ଫୋଳଥ ଆପଣ ଯାଇକି ଉପାରନ୍ତି?
ଉପାଡେ ବାଡ଼ାଏ।
ଆଚ୍ଛା ଆଚ୍ଛା ତାହେଲେ ସବୁ କରନ୍ତି ଆଉ ଆଉ କଣ କୁହନ୍ତୁ?
ଆଉ ଆପଣ କଣ କହୁନାହାନ୍ତି।
ଆପଣ ମୁଁ କହୁଥିଲି ଆପଣ ଏଇ ଯୋଉ ମଣ୍ଡପ ହେଇଚି ଆପଣ କେତ୍ କେତେ ଖଣ୍ଡେ ବାହାଘର ହେଲାଣି ଆପଣ ଏ ମଣ୍ଡପରେ?
ହେଇ ମଣ୍ଡପରେ ଶହେ ଦେଢଶହ ପାଖା ପାଖି ବାହାଘର ହେଲାଣି ଆଉ।
ଶହେ ଦେଢ଼ଶହ ଖଣ୍ଡେ ହେଲାଣି?
ଆଜ୍ଞା ଆଜ୍ଞା।
ହଁ, ତାହେଲେ ଏମିତି କଥା ସବୁ ଆଉ। ଆପଣ ଏବେ ଗୋଟେ ନୂଆ ଚଣ୍ଡିଖୋଲ ସାଇଡ ରେ ହଉଛି ମନ୍ଦିର ହେଇଛି ଆପଣ ସେ ମନ୍ଦି
ଜଗନ୍ନାଥ ଜଗନ୍ନାଥ ମନ୍ଦିର ଜଗନ୍ନାଥ ମନ୍ଦିର ତ।
ହଁ ନୂଆ ମନ୍ଦିର ହେଇଚି
ହଁ, ବା ଆମେ ବୁଲିକି ଆଇଲୁଣୁ।
ଆଛା ଆଛା।
ଆପଣ ବି କେବେ ଯାନ୍ତୁ ଟିକେ ବୁଲି ପଳେଇଆସନ୍ତୁ ବଢିଆ ଜାଗା।
ନା ମୁ ମୁଁ ତ ଯାଇନୁ ଦେଖିନୁ ଆମେ କେବେ ଯିବା ଆପଣ ଆସୁନାହାନ୍ତି ଆମେ ଆମ ସାଙ୍ଗରେ ଯିବେ।
ହଁ ଯିବା ଆଉ।
କେବେ ଯିବା କହୁନାହାନ୍ତି?
ଆପଣ ଯେବେ ଆସିବେ ସେବେ କହିବେ ଯିବା।
ଆଚ୍ଛା।
ହ
ଆଉ କଣ କୁହନ୍ତୁ? ଖାଇନାହାନ୍ତି।
ହଁ ଏଇ ଖାଇସାରିଲୁଣି ଆଉ ଏବେ ଖାଇକି ଆସିଲୁ ଆଉ। ହୁଁ।
ଆପଣ ଖାଇସାରିଲେଣି ଆମେ ତ ଖାଇନୁ ଆସିକି ହେଲାଣି ସାନଟା ହବ। ଆପଣ ତ ଖାଇସାରିଲେଣି ନା, କଣ ଆଜି କଣ ଖାଇଥିଲେ ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲେ ଚା, ଚୁଡା, ବିସ୍କୁଟ, ମିକ୍ସର।
ଆଚ୍ଛା-ଆଚ୍ଛା ହୋଉ, ମଧ୍ୟାହ୍ନରେ?
କଣ କହିଲେ?
ମଧ୍ୟାହ୍ନରେ କଣ ଖାଇଥିଲେ ଗୋଟେ ବେଳେ?
ଗୋଟେ ବେଳେ ଖାଇଥିଲୁ ଆମର ଭାତ, ଡାଲି ଆଉ ଆଳୁ ଭର୍ ତା ମାଛ।
ଆଚ୍ଛା-ଆଚ୍ଛା, ତାହେଲେ ଆଇଁଷ ଖାଇଥିଲେ ଆଜି ମାଛ-ଫାଛ ଖାଉଛନ୍ତି। ଆପଣ ତାହେଲେ ଆଇଁଷ ଖାଉଛନ୍ତି?
ଆଜ୍ଞା ଆପଣ ଆଇଁଷ ଖାନ୍ତିନି କି?
ଆ, ମୁଁ ଖାଏ କିନ୍ତୁ ବେଶୀ ଖାଉନି ଆଇଁଷ, ଟିକେ ଆଇଁଷଠୁ ଟିକେ ଦୂରରେ ରଖିଛୁ ଆଉ। ଆଚ୍ଛା! ହୁଁ!
ହ ଆଉ!
ଏବେ ତାହେଲେ ଖାଇକି ବସିଛନ୍ତି ଆଉ ଗୋଟେ ଜାଗାରେ ଆଉ।
ହୁଁ! ବସ୍ଚୁ ଆଉ ଏଇ ନା କଣ କରିବା, ଗରମ ହଉଛି ଆଉ। ବର୍ଷା ହେଇକ ବି ଆମର ଆଡେ ଗରମ ଉଠଉଛି ଆଉ।
ଆପଣ ଏଠି ଯୋଉ ଭଦ୍ର ବ୍ୟକ୍ତି ଜଣଙ୍କର ଘର ଅଛି ଟା ଭାଙ୍ଗି ଯାଇଛି। ସେ ବ୍ୟକ୍ତି ଜଣଙ୍କ ଏଇନା କୋଉଠି ଅଛନ୍ତି?
ଏ ବ୍ୟକ୍ତି ଜଣଙ୍କ ଏ ଆଉ ଜଣଙ୍କ ଘରରେ ଅଛନ୍ତି ଆଉ।
ସେଆଡେ ଯାଇ ରହୁଛନ୍ତି, ଏଠି ସିଏ ରହୁଥିଲେ ତାଙ୍କର କଣ ଅସୁବିଧା ହେଲା ସେ ଘର ଛାଡି ଯିବାର କାରଣ?
କଁ ଗୋଟେ ଅସୁବିଧା ହେଇଥିବ, ମାଡ ଗୋଳ ତାଙ୍କ ଝଗଡା-ମଗଡା ହେଇକି ସେ ଗଲେ ଆଉ।
ଆଚ୍ଛା-ଆଚ୍ଛା! ତମ ଭାଇ କଁ କହୁଥିଲେ ଗୁଳି ମାରି ଦେଇଥିଲେ, ଏଇଟା କଣ ସତ?
ହଉ, ସେଇଟା ସତ କଥା।
କଣ କହୁଥିଲେ ସେଇ ତାଙ୍କ ସେଇ ଜାଗାରେ ଭୂତ-ଭୂତ ବାହାରୁଛି। ନା ସେଇଟା ସତ କଣ ବାହାରୁଛି ଭୂତ-ଭୂତ ବାହାରୁଛି ନା ମି?
ସତରେ, ସତରେ ଭୂତ ଅଛି।
ଭୂତ ବାହାରୁଛନ୍ତି, ଆପଣ ଦେଖି-ଆପଣ ଦେଖିଛନ୍ତି?
ଦେଖିନୁ ଶୁଣିଛୁ ଆଉ, ମାନେ ଆମ ଘର ଲୋକ ସବୁ ଦେଖିଛନ୍ତି ଆଉ।
ଆଚ୍ଛା-ଆଛା ଆପଣ ଦେଖିଛନ୍ତି ତାହେଲେ-ତାହେଲେ ଭଲ ଆଉ। କଥା ହେଲେ, ଆପଣ ସାଙ୍ଗରେ ଇଏ ଗଲାଠୁ ଆଉ-ଆଉ କଣ କୁହନ୍ତୁ?
ଆଉ, ଆପଣ କଣ କହୁନାହାନ୍ତି?
ଆଉ ଏ ବସ ଯିବେନି? ରଥଯାତ୍ରା ଠାକୁର ଦେଖିବାକୁ ଯିବେନି ପୁରୀ।
ହଁ ଯିବୁ ଆପଣ ଯିବେ କି?
ମୁଁ ଯଦି ହବ ଡୋରି ଲାଗିବ ପ୍ରଭୁଙ୍କର ଯିବି।
ଦୋଡ଼ି ଲାଗଲେ କଣ ହବ ଆଉ ଭିଡ଼ ତ ପ୍ରବଳ ଆଉ।
ଭିଡ ହେଲା ତ ପ୍ରଭୁଙ୍କୁ ଦେଖିବାକୁ ସେ ଭିଡରେ ତ ବହୁତ ଲୋକ ହଉଛନ୍ତି ନା। ଆମକୁ ତ, ଆମକୁ ଡୋରି ଯଦି ଲାଗିବ ପ୍ରଭୁଙ୍କର ଆମେ ଯିବୁ। ସେଇଟା ପ୍ରଭୁଙ୍କ କୃପା ଆ
ଓହୋ।
ଆଉ ଆପଣ ତାହେଲେ ଚା ଯିବାର ଅଛି ଆପଣ ଆଉ ଯିବେ କି ନାଇଁ ଠିକ ନାହିଁ।
ଠିକ ନାହିଁ ଆଉ ଯଦି ଡୋରି ଲାଗିଲା ଯିବାର ଅଛି ଆଉ।
ଆଚ୍ଛା-ଆଚ୍ଛା ଆପଣ ଡୋରି ଲାଗିଲେ ଯିବେ ନହେଲେ ନାଇଁ ଯିବେନି ଆଉ। ଘରେ ବୁଲିବେ ଆଉ? ହଁ। ହଉ, ଆପଣଙ୍କ ସାଙ୍ଗରେ କଥାକୁ ବହୁ ଧନ୍ୟ ଧନ୍ୟବାଦ। ଏତେ ସାରା ଟାଇମ୍ ଦିବାରୁ ଧନ୍ୟବାଦ ଜୟ ଜଗନ୍ନାଥ।
ମତେ ବି ଭଲ ଲାଗିଲା।
ହଁ, ଜୟ ଜଗନ୍ନାଥ।
ଜୟ ଜୟନାଥ, ଧନ୍ୟବାଦ।